ହୁଁ।
କଣ ହୋଉଚି?
ବୋଧେ ନେଟୱାର୍କ ଇସୁ ହୋଉଚି।
କାହାର ମୋର? ମୋର। ନାଁ ତମର?
ତମର ହୋଉଚି।
ମୋର ତ ପୁରା ଫୁଲ୍ ଅଛି।
ହଁ ମୁଁ ବି ଛାତ ଉପରେ ଅଛି ଯେ ଗରମ ଲାଗୁଛି ବୋଲି ବସିଚି ଆସ ନି କଣ? ହୋଉ ଆଉ କଣ କୁହ?
ଆଉ ତମେ କୁହ କଣ? ଦେଖ ମୁଁ କେତେଟା କୋଶ୍ଚିନ୍ ପଠେଇଚି। ମତେ ସେଥିରୁ ପଚାରୁଚି ମୁଁ ତମେ ଆନ୍ସାର ଦବ। ଯାଅ ଦେଖ କୋଶ୍ଚିନ୍ ଗୁଡା?
ହୁଁ ଦେଖୁଚି?
ହେ
ତମେ କଣ କୋଶ୍ଚିନ୍ ଲେଖିଚ?
ମୁଁ ପଠେଇଦେଲି ତମକୁ ଦେଖୁନ? ଖ ଦେଖିଲ ସେଟା?
ମାନେ ମୋର ଏଟା ଓପନ୍ ହୋଉନି ତ ତମେ କୁହ ମୁଁ କୋହୁଚି ଆଉ।
ସେମିତି କେମିତି ହବ ଜାଣିପାରିବନି କୋଉଟା।
ଏ ଲିିଭ ହେଇଗଲେ ପୁଣି କଲ୍ କଟିଯିବ।
ନାଇଁ ମଝି ଟାକୁ କ୍ଲିକ୍ କର କିଛି କଟିବନି।
ଓକେ।
ଏବେ ହେଲା?
ହୁଁ।
ଏ ମୋ ଭଏସ୍ ବି ଶୁଭିଲା ତ ଠିକ୍ ସେ।
ହୁଁ ଶୁବୁଚି କୁହ?
ଆଉ ଦେଖିଲ ତ କୋଶ୍ଚିନ୍ ଗୁଡା ସବୁ ହ୍ୱାଟସଅପ୍ ରେ?
ହଁ ହଁ।
ହଉ ସେଇଥିରୁ ମତେ ପଚାର ମୁଁ ତମକୁ ବି ପଚାରୁଚି ତା ଭି
ଯୋଉଟା ଲେଖିଚ?
ହଁ ହଁ ହଁ ସେଇଟା।
ସେଇଟା ଗଛ କାହିଁକି ଆମ ଜୀବନ ପାଇଁ ଆବଶ୍ୟକ?
ହଁ ତ। ଗଛ ଆମକୁ ଅମ୍ଳଜାନ ଯୋଗେଇଥାଏ ଖାଇବାକୁ ଶୁକ୍ଳ ପରି ପରିବେ ଶରେ ସନ୍ତୁଳନ ରକ୍ଷା କରେ ଏବଂ। ହଁ ଔଷଧ, କାଠ ଯୋଗାଇଥାଏ।
ହୁଁ ହୁଁ ଆଚ୍ଛା ଗଛ ଦ୍ଵାରା। ଆମେ ଆମେ ଏ ମାନେ ଗଛ ଦ୍ଵାରା କେମିତି ପରିବେଶ ସ
ମୁଁ ପଚାରୁଛି ଗୋଟେ। ଗଛ ଲଗେଇବାର ଉପକାରିତା କଣ?
ଗଛ ଲଗେଇବା ଦ୍ଵାରା ଆମର ଉପକାର ହୁଏ ଆମେ। ଗଛ ଟାରୁ। ଫଳ ପାଉ ଫୁଲ ପାଉ ପତ୍ର ପାଉ ଜାଳେଣି ପାଉ। ଆଉ ମୂର୍ତ୍ତିକା କ୍ଷୟ ଯେ ଅ ମାନେ ହୁଏ ନାହିଁ। ଗଛ ରହିବା ଦ୍ଵାରା ବ-ବ-ବହୁତ ବର୍ଷା ହୁଏ। ଗଛ ରହିବା ଦ୍ଵାରା। ଅଞ୍ଚ ମାନେ ସବୁ ଅଞ୍ଚଳ ଗୁଡା ଅ ମାନେ ଉଁ ତା ମାନେ କଣ ସେଟା ଆ ଥଣ୍ଡା ରହେ ପରିବେଶ। ଆଉ ଗଛ ଲଗେଇଲେ ପରିବେଶ। ଅ ସବୁଜିମା ମାନେ ସବୁଜ ସବୁଜ ଦେଖାଯାଏ। ଅ ବହୁତ ସୁନ୍ଦର ଲାଗେ ଗଛ ଲଗେଇଲେ ଆଉ ଗଛ ଲଗେଇବା ଦ୍ଵାରା ବି। ଅ ଆମକୁ ଅମ୍ଳଜାନ ମିଳେ ଆଉ ଗଛ ଲଗେଇବା ଦ୍ଵାରା। ହଁ ମାନେ କଣ? ସବୁ ପ୍ରକାର ମାନେ। ଏ ଖରା, ଗରମ ରୁ ରକ୍ଷା କରେ ଗଛ। ଆମେ କୋଉଠି କି ଗଲେ ମାନେ ଖରା ଜୋରେ ହେଲେ ଆମେ ଗଛ ଛାଇ ତଳେ ବସି ପଡୁ। ଯାହା ଦ୍ଵାରା ଗଛ ରହିଲେ ଆମ ପରିବେଶ କୁ ବହୁତ ଉପକାର ମିଳେ।
ହଉ ତମେ ପଚାର।
ଅ ହ ଗଛ ଏମିତି ଗୋଟେ ଗଛ କୁହ ଯାହା। ରେ ଅ ମ ଫୁଲ। ଅ ଫୁଲ ରାତିରେ ଏ ଝଡିଯାଏ।
ରାତିରେ ଝଡିଯାଏ। କଉ ଗଛର ଫୁଲ ଯଉ ଅଁ।
ତିରେ ଝଡିଯାଏ କ
ଏ ଯୋଉ ବାସ୍ନା ହୁଏ ସେଟା ରହିଥାଅ କଣ ସେଟା।
ହଁ।
ମୋର ଏତେ ବି ଖିଆଲ ନାହିଁ। ତମେ କହିଲ ଆନ୍ସର ଦେଖିଆ।
ଗଙ୍ଗଶିଉଳି।
ହଁ ହଁ ହଉ ଗୋଟେ ମୁଁ ଗୋ ଟେ ନର୍ମାଲ ମାନେ କମେଡି ବାଲା କୋଷ୍ଚିନ ଦଉଛି ତ ତାର ପାଟି ନାହିଁ କି ତୁ ଚାଲ ତାର ପା ତାର ପାଦ ନାହିଁ କିନ୍ତୁ ସେ ଚାଲିପାରେ।
ପାଦ ନାହିଁ କିନ୍ତୁ ସେ ଚାଲିପାରେ କଣ?
କଁ ମାରୁଚୁ।
ପାଦ ନାହିଁ ଚାଲିପାରିବେ।
ନା ମୁଁ ଜାଣିନି କଣ ମନେ ଚପଲ ହଁ। ଆଉ ଗୋଟେ କଣ ମୁଁ ଗୋଟେ କହୁଛି ତମେ କହିବ ହେଲା। ଆଁ ହଉଛି। ରାତି ସାରା ଗୋଠେ ଗାଈ ସକାଳ ହେଲେ ଜମା ନାହିଁ।
ସେଟା ହଉଛି କଣ କହିଲ ଯୋଉ ତାରା।
ହୁଁ ହୁଁ ଠିକ୍ ଆନସର୍ ଆଉ ହଉଛି ଆଉ ଗୋଟେ ଅଛି।
ଟିକି ବାଛୁରୀ ବେକରେ ପଘା ଟିକି ଲୁଗାକୁ ଟି ହଁ ଟିକି ବାଛୁରୀ ବେକରେ ପଘା ଏଇଟା କଣ ହବ?
ସେଟା ହେଲା ଏ ଯୋଉ କଣ କହିଲ ଯୋଉ ପିମ୍ପୁଡି।
ନା ଛୁଞ୍ଚି।
ହଁ ଛୁଞ୍ଚି ସରିସରି।
ହଁ ହଁ।
ଗଁଅ।
ଆଉ ଗୋଟେ ହଉଛି ମୁଁ ଗୋଟେ କହିବି ଏ ଗୋଟେ ଢଗ କହୁଛି ତମେ ତାର ମିନିଂ କହିବ? ହଁ ସେ କଣ ସେଟା ଆ ତେଲିଆ ମୁଣ୍ଡରେ ତେଲ ନା କଣ ତେଲିଆ ମୁଣ୍ଡରେ ତେଲ। ସେଇଟା କଣ କହିଲ ଓଡିଆ?
ମୁଁ ଜାଣିନି ଏଇଟା ତାହେଲେ?
ହା ହାଁ ମାନେ ଯିଏ ଅଧିକ ମାନେ ମାନେ ସବୁ ମାନେ ତାର ଅଧିକ ପଇସା ଥିବ କିନ୍ତୁ ଲୋ କ ମାନେ ତାକୁ ମାନେ ତାକୁ ଆହୁରି ପଇସା ପଇସା ଦେବେ ତା ମୁଣ୍ଡ ଟା ଆଗରୁ ତେଲିଆ କିନ୍ତୁ ଆହୁରି ଲୋକମାନେ ତା ମୁଣ୍ଡରେ ତେଲ ଢାଳିବେ। ଏଇଟା ଗୋଟେ ରୁଢିର ପ୍ରୟୋଗ।
ହଁ, ଆଚ୍ଛା ଆଚ୍ଛା।
ହଁ ଆଉ ଗୋ ଟେ ହଉଛି ଉ ଆଉ ଗୋଟେ କଣ ମୋ ମନେ ପଡୁନି। ଆ ସାହିତ୍ୟ ବହିରେ ଲେଖା ହେଇଥିଲା ସେଟା କଣ? ହଁ ଗାଁ କନିଆ ସିଂଘାଣୀ ନାକିି।
ମୁଁ ଜାଣିନି ତା ଆନ୍ସର।
ହା ହା ସେଇଟା ହଉଛି ମାନେ ନିଜ ଅଞ୍ଚଳରେ ମାନେ ତା ଏ ନିଜର କିଛି ସମ୍ମାନ ନଥାଏ। ହୁଁ ହୁଁ।
ହୁଁ ହୁଁ।
ଆଉ ଗୋଟେ ହଉଛି ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ତା ମାନେ କଣ?
ସେତା ହେଲା କି ଯିଅର ଯିଏ ପରର ଅମଙ୍ଗଳ ଚାହେଁ ତ
ତାର ହଁ ତାର ମ ମଙ୍ଗଳ କରନ୍ତି ଭଗବାନ୍ ତାର ଇଏ ବାବା ଭାବନ୍ତି। ହଁ ତାପରେ ହଉଚି ହଁ ଅ ଢିଙ୍କି ସ୍ଵର୍ଗକୁ ଗଲେ ବି ଧାନ କୁଟେ
ସେଟା କଣ ମୁଁ ଜାଣିନି।
ସେଟା ଓଡିଆ ପାଇଁ ଅଛି।
ସେଟା ହେଲା ଢ଼ି
ଯିଏ ଯାହାର କର୍ମ କରେ ସିଏ ସ୍ଵର୍ଗକୁ ଗଲେ ବି ସେଇଟା ମାନେ ଯିଏ ଯୋଉଠି ଗଲେ ବି ତାର ପ୍ରକୃତି କେବେ ସେ ଛାଡ଼େ ନାହିଁ ଢଙ୍କି ଯୋଉଟିକି ଗଲେବି ଧାନ କୁଟିବ ନା ନାଇଁ? ଯିଏ ଯୋଉ ଭଳିଆ ଲୋକ ସିଏବି ସେଇ ଭଳିଆ ଲୋକ ରହିବେ ନା ନାଇଁ ଆଚ୍ଛା ଆଉ ଗୋଟେ ହଉଚି ଉଁ ଅଳିଆରୁ ପଡ଼ି ଗଜା
ମାନେ ସେଟା ହେଲା ସବୁବେଳେ ସେ ସେମିତି ଥାଏ ଖରାପ୍ ଛୋଟ ବେଳୁ
ନା ଅଳିଆରୁ ପଡ଼ି ଗଜା ମାନେ ମା ପେଟରୁ ସେ ପୁରା ତାମାନେ ବିଚକ୍ଷଣ ବୁଦ୍ଧି ବାହାନ
ହଁ।
ଅଳିଆରେ ପଡ଼ି ମାନେ କେମିତି ଗୋଟେ ମଞ୍ଜିଟେ ଅଳିଆରେ ପଡ଼ିଗଲା ସେ ପୁରା ଗଜା ବାହାରିବ ମାନେ ତା ମାନେ ମା ପେଟରୁ ସେ ପୁରା ଏ ମାନେ କଣ ଦୁ କି ପଦ୍ମାସ କି ଭଲ ତୁଳସୀ ଦୁଇ ପତ୍ରରୁ ଅ ତୁଳସୀ ଦୁଇ ପତ୍ରରୁ ବାସେ ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ।
ହଁ।
ସେଇଟା ହଉଚି ତା ମାନେ ହଉଚି ତୁଳସୀ ମାନେ ମାନେ ଭଲପିଲାଯେ ପିଲାବେଳୁ ତାର ବାସ୍ନା ଚାରିଆଡ଼େ ମହକାଦିଏ ମହକାଇଦିଏ। ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇବା ମାନେ ବି ବିଛୁଆତି ମାନେ ହଉଚନ୍ତି ଯେ ଦୁଷ୍ଟ ସୋଭାବ ଲୋକ ଯୋଉଠିକି ଗଲେ ଯାହା ଯିଏବି ହେଲେ ତା ମାନେ ତା ସେଯାହା ସହିତ ଲାଗିବ ତାର କୁଣ୍ଡେଇ ହବ।
ହଁ।
ହଁ ଆଉ କଣ କୁହ?
ହେଲା ରଜକୁ ନେଇ ବହୁତ ସାରା ଏମିତି କୋସ୍ଚିନ୍ ଆସ ଯେମିତି କି ହୁଁ। ହଁ କଣ ସବୁ ବହୁତ୍ ସାରା କୋସ୍ଚିନ୍ ଥାଏ ଯେମିତି କିି ହାତ ନେ କଣ ଏମିତି କୋଉ ଗଛ ଅଛି
ହୁଁ।
ହଁ ତାର ହେଲେ କି ଅ ନା ନାଲି ବାଲା ଫୁଲ ଥାଏ
ହୁଁ।
ଆଉ ପାନପତ୍ର ପାଇଁକା ପତ୍ର ଥାଏ। ହାଲୁକା ହଁ ନଲିିବାଲା ମନ୍ଦାର ହଁ ହଁ।
ହୁଁ। ଆଉ ଗୋଟେ ଫୁଲର ନାଁ କହୁଚି ତୁମକୁ ତାର ପତ୍ର ପୁରା କେମିତିଆ ଅ ତା ପତ୍ରଟା ପୁରା ଅ ଛୋଟ ଛୋ ମାନେ ଛୋଟ ଛୋଟ ପୁରା ସରୁ ସରୁ ପତ୍ର ତା ଫୁଲ ଫୁଲ ପୁରା ଲାଲ ଲାଲ ଫୁଲ ଲମ୍ବା ଲମ୍ବା ପ ସ ମାନେ ଫୁଲ ସେଇଟା କଣ ମାନେ ଲମ୍ବା ଲମ୍ବା ଲାଲ ଲାଲ ଫୁଲ ପୁରା ନାଲି ନୁହଁ ରଙ୍ଗୀନ ମାନେ ଗୋଲାପୀ ଗୋଲାପୀ
କି ଫୁଲ ମୁଁ ବି ଜାଣିନି
ସେ ରଙ୍ଗଣୀ ଫୁଲ ବା
ଓହୋ ରଙ୍ଗଣୀ ଫୁଲ ମୁଁ ଏ
ମାନେ ସରୁ ସରୁ ପତ୍ର ଗୁଡା ସରୁ ସରୁ ସେଟା ଗୋଟେ ମୁଁ ଭୁଲ୍ ଗୋଟେ କହିଦେଲି ସେ ଭୁଲ କହିଦେଲି କଣ ସେ ମାନେ ସେଟା ଲତା ଟା ଯେ ଲତା ଭଳିଆ ସେ ମାଡେ ସେଟା ଗଛ ନୁହଁ ଗଛ ହେଇଥିଲେ ତମେ ବୁଝିପାରିଥାନ୍ତ ସେଇଟା ଲତାଟା ମୁଁ ତମକୁ କହିବାକୁ ଭୁଲିଗଲି ଆଉ
ଓହୋ
ହୁଁ
କେତେ ଗୁଡିଆ ସବୁ ଅଛିନା ମନେ ପଡୁନି ଠିକ ଟାଇମରେ କେତେ ଗୁଡିଏ କୋର୍ସ
ହୁଁ ଆଉ ଗୋଟେ ହଉଛି ହଁ ମନେ ପଡୁନି ହଁ ଯୋଉ ଗୋଟେ ଗଛ ଗଛ ଥାଏ ଗଛ ଥାଏ ଚମ୍ପା ଚମ୍ପା ନାଗ ଚମ୍ପା ଗଛ ଯୋଉଟା ଶିବଙ୍କୁ ପୂଜା କରାଯାଏ ସେ ଚମ୍ପା ଫୁୁଲ ଗୁଡା ଏତେ ବଢିଆ ଦେଖାଏ ସୁନ୍ଦର ଲାଗେ ସିଏ ମାନେ ବହୁତ ସୁନ୍ଦର ଲାଗେ
କେମିତିଆ କଲର କହିଲ
ସେଟା ଇସତ ହଳଦିଆ ଧଳା ମିଶା ମିଶି
ହଁ ହଁ ହଁ ଜାଣିଛି ଆମେ ବୋଲବମ ନେଲା ଟାଇମ ରେ ବି ସେଇଗୁଡା ବି ଆଣୁ
ହଁ
ହେରା ନାହିଁ